ନମସ୍କାର ଦିଦି। ଜୟ ଜଗନ୍ନାଥ।
କୁହନ୍ତୁ କଣ କରୁଛନ୍ତି?
ନାଇଁ କିଛି କରିନି ଏବେ ବସିଥିଲି ଟିକେ, ଆପଣଙ୍କ ସହିତ କଥା ହଉଛି, କଥା ହେଇସାରିଲା ପରେ ଘର କାମ କରିବା, ଘର ଝାଡ଼ୁ ଘରପୋଛା ଆଜି ବୁଧବାର, କାଲି ଗୁରୁବାର ପାଇଁ ଘର ପୂଜାପୂଜି କରିଦେବା ସକାଳୁ ସମୟ ହଉନି ନା, ଠିକେ ବହୁତ ସାରା କାମ ଅଛି ଏବେ ସାରିଦେଲେ ତାପରେ ସନ୍ଧ୍ୟା ଫନ୍ଧ୍ୟା ଦେଇକି, ରାତି ଖାଇବା ତିଆରି ହବ ଆଉ।
ଆଛା, ଦି ହପରେ ଆଜି କଣ ଖାଇଥିଲେ, ମତେ--?
ଆଜି ଆଜି ଦିପହରେ କରିଥିଲି ଭାତ, ଡାଲି, ପନିର ଆଳୁ ତରକାରୀ, ବଢି ଚୁରା।
ଆପଣ ଏତେ ପ୍ରକାର କରିଥିଲେ? ଧନ୍ୟବାଦ।
ହୁଁ।
ମୁଁ ଆଜି ଡାଲମା, ଭାତ ମୁଁ ଆଜି ଡାଲମା, ଭାତ ବଡି ଆଳୁ ଚୁରିକି ଭର୍ତ୍ତା କରିଥିଲି ଚ ନିଉଳିଆ ଆଉ ସୋୟାବିନ୍ ତରକାରୀ, ପେଣ୍ଡି ଜନ୍ହି ଯୋଉ ଗୁରାକ ଭାଯି ଥିଲେ କରିଥିଲେ। ପେଣ୍ଡି ଜହ୍ନି କି ନା ଛୋଟ ଛୋଟ ଯୋଉ ଜହ୍ନି ହୁଏ ତାକୁ ସୋରିଷ ଫୁଟେଇଦବେ, ଫୁଟେଇ ଦେଇକି ଭାଜି ଦେବେ ଲଙ୍କା ଦେଇକି, ଟିକେ ହେଇ ଆସିଲା ର ଛିଞ୍ଚି ପକେଇଦେବେ, ଆଉ ତାକୁ କଡ଼ କଡ଼ କରି ଭାଜିବା ଖାଇବେ, ବଢିଆ ଲାଗେ ଗରମ ଗରମ
ଆଛା ଆଛା, ଛୋଟ ଛୋଟ ଜହ୍ନି ଆଣିକି ତାକୁ ଗୋଲ ଗୋଲ କରି କାଟିଦବା ।
ଲମ୍ବା ଲମ୍ବା
ଲମ୍ବା କଟ, ହଁ ଲବବା କଟ, ସୋରିଷ ଫୁଟେଇବା ତେଲ, ସୋରିଷା, କଞ୍ଚା ଲଙ୍କା, ପକେଇକି ଫୁଟେଇକି ତାକୁ ଟିକେ ଭାଜି ଆସିଲା ବେଳକୁ, ରସୁଣ ଛେଚିକି ପକେଇଦବା।
ପୁରା କଡକ କଡକ ଭାଜିବ ଆଉ, ବଢିଆ ଲାଗେ ।
ହଁ ହଁ ହଁ, ଯାହା କୁହ ମୁଁ ଗୋଟେ ନୂଆ ରେସିପି ଶିଖିଲି । ଆପଣଙ୍କ ସବୁଠୁ କଣ ବନେଇବା ବେଶୀ ଭଲ ଲାଗେ?
ମତେ ଭଲ ଲାଗେ ଆପଣ ଯୋଉ ବିରିୟାନୀ ଖାଉଛନ୍ତି ମତେ ବିରିୟାନୀ ମାନେ ବହୁତ ଭଲ ଲାଗେ ।
ମାନେ କଣ ସାଧାରେ ପନିରରେ ଦେଇକି ନା। ଚିକେନ
ଆମେ ଚିକେନ୍ ଖାଉନୁ ।
ଆଛା ଆଛା ।
ଆମେ ଚିକେନ, ମଟନ କିଛି ଖାଦ୍ୟ ସେଟା ଖାଉନୁ ।
ଆଛା।
ଉଁ ମାଛ ଟା ଖାଉ ଚିକେନ, ମଟନ ଖାଉନୁ।
ଆଛା ଆଛା।
ବର୍ଷେ ହେଲାଣି।
ହଁ ହଁ ହଁ ହୁଁ।
ଯେତୋବେଳେ ଜାଣିନଥିଲି ଛୋଟବେଳେ ଖାଉଥିଲି। ଜାଣିବା ପରଠୁ ମୁଁ ଆଉ ଚିକେନ ଜମା ଖାଏନା।
ଆଉ ପନ୍ ଯୋଉ ବିରିୟାନୀ ଟା କରୁନ। ସେଥିରେ କଣ ପକାନ୍ତି ପନିର?
ପକାଏ ଯୋଉ ଚିଙ୍ଗୁଡି ମାଛ ପକାଏ ସବୁ ପକା କାଏ।
ବିରିୟାନୀ ଚାଉଳ ଆଣିକି କରନ୍ତି।
ହଁ ବିରିୟାନୀ ରାଇସ ନେଇକି ଆସିକି କରେ ନହଲେ ଘ ତାକୁ ଦେଇକି କରେ।
ତାର ଯୋଉ ହେଇ ଗୋଟେ ଛୋଟ ଡିସରେ କରୁଥିବେ ନା? ତାର ଯୋଉ ଆଗ ଲାଷ୍ଟ କୁ ଯୋଉ ଦିଆଯିବ ଦମ ଟା
ହଁ ଦମ ଟା ଯୋଉ ଦିଆ ହୁଏ। ତାର ହା ମୁଁ ହାଣ୍ଡି ରଖିଚି ତାକୁ ଅଟା ଚକୁଡି କି ପୁରା ଆ ଢ଼ାଙ୍କା ପୁରା ଟାଇଟ କରିଦିଏ ସେଟ୍ କରିଦିଏ। ପୁରା ଟାଇଟ ହେଇଯାଏ।
ଆଛା।
ସେ ଦମ୍ ଦେଇଦେଲେ ବଢିଆ ଲାଗେ।
ଆଁ ବିରିୟାନୀ ଟା ଅକ୍ଚୁଲିରେ ମୁଁ ଖାଇଚି କିନ୍ତୁ ତା ବନେଇବାଟା ଜାଣିନି କେବେ।
ଆଁ ଶିଖିଦବା କି
ଆହଁ ଆଉ ଟିକେ କୋହୁନାହାନ୍ତି ମୁଁ ଶିଖିଥାଏ। କାମରେ ଲାଗିବ।
ଆଛା ଶୁଣନ୍ତୁ ଆପଣ ତ ନିରାମିଷ ମୁଁ ଖାଇବିନି ଆମିଷ ଖାଇବେ ବିରିୟାନୀ ଖାଇବେ
ମୁଁ ଆମିଷ ଖାଇଏନି ଟୋଟାଲ।
ଆମିଷ ଖାଆନ୍ତିନି?
ନାଇଁ।
ଆଜ୍ଞା ଆକ୍ଚୁଲି ଯୋଉ ବିରିୟାନୀ ଟି ହୁଏ ହାଇଦ୍ରାବାଦୀ ବିରିୟାନ ନି ଆମର ଯୋଉ ଓଡିଶାରେ ବିରିୟାନୀ ଦୋଉଚନ୍ତି ସେଥିରେ ସବୁ ପନିପରିବା ଦୋଉଚନ୍ତି। ଆକ୍ଚୁଆଲି ହାଇଦ୍ରବାଦୀ ବିରିୟାନୀରେ ପନିପରିବା କିଛି ପଡ଼େ ନାହିଁ।
ଆଛା।
ବୁଝିପାଇଲେ ସେଥିରେ ଯୋଉ ଆମି ହୁଁ ସେଥିରେ ପଡେ ଗୋଟେ ଆଳୁ ଗୋଟା ଗୋଟେ ଅଣ୍ଡା ଗୋଟା ଚିକେନ୍ ମଟନ୍ ଯିଏ ଖାଏ ଏଇଆ ହୋଉଚି ବିରିୟାନୀ ରେସିପି। ଆମେ ଯୋଉଟାକୁ ବିରିୟାନୀ ବୋଲି ଏଇଠି କୋହୁଚେ ସେଟା ହୋଉଛି ଚି ମିକ୍ସ ଫ୍ରାଇ ରାଇସ୍। ହେଲା ବର୍ତ୍ତମାନ ଆପଣଙ୍କୁ ଯୋଉ କଥାରେ ମୁଁ କହିବି ଆପଣଙ୍କୁ ମିକ୍ସ ଫ୍ରାଇ ରାଇସ୍ ହିଁ କହିବି ଯୋଉଟା ଆପଣ ଓଡିଶାରେ କୋହୁଚନ୍ତି ସମସ୍ତ ସ୍ତେ ବିରିୟାନୀ ଏଥିରେ କୌଣସି ଦମ ଦବା ପାଇଁ ପଡିବନି।
ଆଛା।
ଶୁଣନ୍ତୁ ଆପଣ ଚାଉଳ ବସେଇବେ ପାଣି ଭଲରେ ଫୁଟିଯିବ ପାଣିରେ ଟିକେ ତେଲ ଦେବେ। ତେଜପତ୍ର ଦେବେ ଲଙ୍ଗ ଦେବେ। ଅଳେଇଚ ଦେବେ ତ ଯାଇତ୍ରୀ ଯାଇଫର
ହଁ ହଁ ହଁ।
ଯାହା ଅଛି ତାକୁ ଦେବେ। ପାଣି ଟା ଗବ ଗବ ହେଇ ଫୁଟି ଗଲା ପରେ ଆପଣ ଚାଉଳ ପକେଇବେ ଆପଣ ପରିମାଣରେ ଯେତିକି ଡବେ ଦିଇ ଡବେ ଅଢେଇଶହ ହେଲେ ଡବେ ହୋଉଚି ଅଧଗିଲା ଆପଣ ଇଚ୍ଛା ପକେଇଲେ। ଚାଉଳ ଟିକେ ଟାଣ କରିବେ ବୁଝିପାରିଲେ। ଯେତେବେଳେ ଦେଖିବେ ଭାତ ଟା ହେଇ ହଁ। ଚାଉଳ ହିସାବରେ ପାଣି ଦେବେ ନା।
ଯେତିକି ଚାଉଳ ଉଁ, ତାର ଡବଲ୍ ପାଣି?
ହଁ। ହଁ ତାର ଡବଲ୍ ପାଣି ଦେବେ। ଦେଖିବେ ଭାତଟା ଯେତେବେଳେ ହେଇ ଆସିଲା ଆପଣ କଣ କରିବେ ସେତେବେଳେ ନା ଲେମ୍ବୁ
ହ।
ଚିପୁଡ଼ି ଦେବେ ଆଉ ଲୁଣ ପକେଇଦବେ ।
ଆଚ୍ଛା।
ଏତିକି ଚାରି ପାଞ୍ଚ ମିନିଟ୍ ର ଫୁଟିବ ଗବ ଗବ ହେଇ ଫୁଟିଯିବ। ତାପରେ ଭାତ ଟାକୁ ଭଲରେ ଗାଈ ଦେବେ। ଗାଳି ଦେଇକି ପୁଣି ଆଉ ଟିକେ ତେଲ ପକେଇଦବେ। ଆମେ ବାଦାମ ତେଲରେ ରୋଷେଇ କରୁ। ବୁଝିପାରିଲେ। ବାଦାମ ତେଲ ପକେଇଦେବେ ଟିକେ। ହଁ। ଆମେ ତ ଗଣା ତେଲ ୟୁଜ୍ କରୁ ନା।
ହଁ, ହଁ।
ବାଦାମ ତେଲ ପକେଇଦେବେ। ବାଦାମ ତେଲ ପକେଇ ଦେଇକି ତାକୁ ପୁରା ମାତ୍ର ଲାଗିବନି ପୁରା ଝୁୁରଝୁରା ହେଇଥିବ।
ହୁଁ।
ତାପରେ ଓ ପନିପରିବା ଯାହାଦେବେ ଗାଜର ଦିଅନ୍ତୁ। ଫୁଲକୋବି ଦିଅନ୍ତୁ। ସିମଲା ମିର୍ଚ ଦିଅନ୍ତୁ।ପନିର୍ ଦିଅନ୍ତୁ। ପିଆଜ ଦେବେ। କଞ୍ଚା ଲଙ୍କା ଦେବେ। ତାକୁ ଭଲରେ ଫ୍ରାଏ କରି। ସେଥିରେ ଏଁ, ଯୋଉ ଗୋ ତ ଡାଲଚିନି
ହୁଁ।
ଆ, ଲଙ୍ଗ୍, ଅଳେଇଚ। ଜାଇତ୍ରୀ ଜାଇଫଳ ଏଇଡା ଫୁଟେଇ ଦେବେ।
ହୁଁ, ହୁଁ, ହୁଁ।
ହାଲକି ଭାଜିବେ। ତାପରେ ଇ ତାପରେ ପନିପରିବା ଭଲରେ ଫ୍ରାଏ କରିବେ। କରିକି ତାପରେ ରାଇସ ଟାକୁ ଆପଣ ମିଶେଇ ଦେବେ।
ଏ
ମିଶେଇ ଦେବେ। ଦେଖିବେ ବିରିୟାନୀ ଖାଇବାକୁ ବଢିଆ ଲାଗିବ। କୌଣସି ପ୍ରକାର ମସଲା ଦେବେନି ଯୋଉ ବା ଆର କିଣା ମସଲା ସେଟା କିଛି ଦେବେନି। ଯଦି ପାରିବେ ଜାଇତ୍ରୀ ଜାଇଫଲ ନିଜେ ଗୁଣ୍ଡ କରିବେ ଦେ ଇଲେ ଭଲ ଲାଗିବ। ମୁଁ ବାହାର କୌଣସି କିଣା ମସଲା ଦିଏ ନାହିଁ। ଯୋଉ ବିରିୟାନୀ ମସଲା ସେଟା ଜମା ଭଲ ଲାଗେ ନା।
ହଁ ବାହାରେ କେମିକାଲ୍ ସବୁ ପୁରଉଛନ୍ତି।
ନା ଆମେ କେମିକାଲ୍ ଫ୍ରିରେ ସବୁ ଚାଲୁଚୁ ତ।ଖାଦ୍ୟ ଗ୍ରହଣ କରୁଚୁ।
ହୁଁ।
ସେଟା ଖାଉନି।
ଆଉ ଆଜି ରାତିରେ କଣ କରିବେ ବୋଲି ଭାବିଚନ୍ତି ରୋଷେଇ?
ଆଜି ରାତିରେ ମୋ ପୁଅ ପୁତ୍ର କହିଛନ୍ତି ଭାତ ଖାଇବେ। ଭାତ ର ଖିଛି। ସାନ ପୁତ୍ର କହିଛନ୍ତି ସୋୟାବିନ ତରକାରୀ ମାମା କରିବ। ମସଲା ସବୁ ପେଷ୍ଟ କରିକି ବଟା ବଟି କରି ରଖିଛି। ସୋୟାବିନ କରିଦେବି। ଆଉ ରୁଟି ଅଳ୍ପ ଟିକେ ହବ ଆଉ ଆଉ ଡାଲମା ବଡ ପୁଅ ପାଇଁ ରଖିଛି ଆଉ।
ଶାଶୁ ଘରେ ଶାଶୁ ଶଶୁର ଅଛନ୍ତି?
ସର୍ଗସ୍ତ।
ଦି ଜଣ ଯାକ?
ହଁ। ବହୁତ ବର୍ଷ ତଳେ। ନାଇଁ ପାଞ୍ଚ ଭାଇ।
ବାବାରେ।
ତି-ଦି ଭଉଣୀ।
ଆଚ୍ଛା।
କିନ୍ତୁ ବର୍ତ୍ତମାନ ଜୀବ ତ ଦି ଜଣ ମାତ୍ର।
ହଁ ହଁ ଆଚ୍ଛା। ମାନେ ସମସ୍ତେ ଅଲଗା ଅଲଗା ଜାଗାରେ ଥିବେ ଆଉ ନାଇଁ।
ଆଉ
ନଣନ୍ଦ ମାନେ ସବୁ କୋଉଠି ବାହା ହେଇଥିଲେ?
ନଣନ୍ଦ ମାନେ ପାଖରେ ଅଛନ୍ତି ବହୁତ ଭଲ ନଣନ୍ଦ ମାନେ ଏତେ ଭଲ ଆପଣ ଭାବି ପାରିବେନି।
ଆଚ୍ଛା।
ନିଜ ଭଉଣୀ ବି ଏଇଭଳିଆ ହେବନି। ନନ୍ଦକୋଷ ଆସି ମୋର ଷାଠିଏ ବର୍ଷ। ଷାଠିଏ ବର୍ଷ ତାଙ୍କ ସହିତ ମୁଁ ଚଳିଲିଣିି ଆଜିକୁ ତେର ବର୍ଷ ହେଲାଣି ସେ ନଣ ମୋ ପାଖରେ ରୁହନ୍ତି। ମାନେ ଏତେ ଭଲ ଏତେ ଭଲ ଆପଣ ଭାବି ପାରିବେନି। ତାଙ୍କ ଆଗରେ ବି କି ପଛରେ ବି କହୁଛି ସେ ନାହାନ୍ତି ସେ ଗାଁ ଘରେ ଅଛନ୍ତି। ମୁଁ ସବୁବେଳେ କୁହେ ହୁଁ। ସେ ବହୁତ ଭଲ ତାଙ୍କ ଭଳିଆ ମିଳିବା ବହୁତ କମ୍ ମାନେ ସେ କହନ୍ତି ନା ମାନେ ହଁ ମାନେ ଶହେରେ ଗୋ ଗୋଟିଏ ଯୋଉ ଘର ମିଳେନି ନଳନ୍ଦ ସେଇଭଳିଆ।
ଆଜିକାଲି ସମସ୍ତେ ଏମିତି ଭଲ ହେଲେ ଭଲ। ଆଉ ମୁଁ ସେମିତି ବି ମୋ ଶାଶୁଘର ମୋ ଶାଶୁ ସେଇ ଭଳିଆ ମୁଁ ଗୋଟେ ପାଇଚି।
ଆ ଯାହା ହଉ ବହୁତ ଖୁସି ଲାଗିଲା ଶୁଣିକି।
ମା ଭଳିଆ ଶାଶୁ ପାଇଚି। ମାନେ ହାତରେ ବାଢିକି ଆଣିକି ଖାଇବାକୁ ଦଉଥିବା ଶାଶୁ ନ ଖାଇକି ମୁହଁ ଶୁଖି ଯାଇ ଦେଲେ କୋଉ ଶାଶୁ ବି ଆଜିକାଲି କହିବେନି ବୋହୂକୁ କି ତୁ ଖାଇନୁ କି ତୋ ମୁହଁଟା ଶୁଖିଯାଇଛି। କଣ ହେଇଛି ମୋ ମନ କାହିଁ ଦୁଃଖ କରିଛୁ ମୁଁ ହସୁଥିବା ମୋର ଟା ଯଦି ସବୁଠିକି ଟିକେ କୌଣସି କାରଣ ପାଇଁ ଟିକେ ମୁଁ ଫୁଲେଇଛୁ ସିଏ ଜାଣିଦେବେ ତୋର କଣ ହେଇଚି ତୁ କାଇଁ ମୁହଁ ଫୁଲେଇଛୁ?
ଆଜ୍ଞା।
ଭଲ ସମସ୍ତେ ଯେମତି ଭଲରେ ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତିୁ।
ହଁ ମୁଁ ତ ସବୁବେଳେ ସମସ୍ତ ହଁ ମୁଁ ତ ସବୁବେଳେ ପ୍ରାର୍ଥନା କରୁଛି। ସମସ୍ତେ ଭଲ ରୁହନ୍ତୁ ଆମ ଜଗନ୍ନାଥ ମହାପ୍ରଭୁ ସର୍ବମଙ୍ଗଳ ଜଗନ୍ନାଥ ଆମର ଓଡ଼ିଶାରେ ଯେହେତୁ ସର୍ବ ଉପରେ ସିଏ ଅଛନ୍ତି ସମସ୍ତେ ପ୍ରାର୍ଥନା କରନ୍ତୁ ସବୁବେଳେ ଆମ ମ ସମସ୍ତଙ୍କୁ ସୁଖରେ ରଖନ୍ତୁ। ସର୍ବ ମଙ୍ଗଳେ ଜଗନ୍ନାଥ ସ୍ୱାମୀ।
ଜଗନ୍ନାଥଙ୍କର ଏବେ ଦେହ ଖରାପ ଅଛି। ଭଗବାନ କେମିତି ଜଲଦି ଜଲଦି ସୁସ୍ଥ ହେଇକି ଆସନ୍ତୁ ପୁଣି ଭଗବାନ ଦର୍ଶନ ଦିଅନ୍ତୁ। ଭକ୍ତ ମାନଙ୍କୁ।
ହଁ। ଆଉ ଭୁବନେଶ୍ୱର ଆଡ଼ୁ ଆସିବେ?
ହଁ ଯିବାର ଅଛି।
ଆସିଲେ ଆମ ଘର ଆଡ଼କୁ ଫୋନ କରିବେ ଆସିବେ। କଥା ହବା କଣ ସମ୍ପର୍କ ଥାଉ?
ହଁ ସମ୍ପର୍କ ସେମିତି ଗୋଟେ ଜିନିଷ। କୋଟି କୋଟି ଜୀବଙ୍କ ଭିତରେ ଆମ ଆମ ଭିତରେ ଆଜି କଥା ହେଇପାରୁଛେ ମାନେ ଆମର କିଛି ଶ୍ରେଷ୍ଠ ଜୀବନ ଆମେ ଆଜି ଥା ହେଇପାରୁଛେ ଏ ଦୁନିଆରେ ଏତେ ଲୋକ ଅଛନ୍ତି ଆ ଆମେ ତ କଥା ହେଉଛେ ଆମର ପୂର୍ବ ଜନ୍ମ ସମ୍ପର୍କ ନିହାତି ଥିଲା ନହେଲେ ଏତେ ବଡ଼ ଦୁନିଆରେ କିଏ କାହାକୁ ଅଛି ଆଜ୍ଞା ହଁ ଆପଣ ଜାେଲେ କଣ କରିବେ?
ହଁ କାମ ଅଛି ବା ଏତିକିରେ ରହିବା। ଆଜି ପୁଣି ଆଗାମୀ ଦିନ କଥା ହବା। ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି।